ହଁ ଖିଆପିଆ ସଇଲା ଏବେ ଆସିଲି ଜଷ୍ଟ।
ହଁ ଆ ଦିନ ରେ କାଇଁ କରିନଥିଲ।
କଣ କହିଲ।
ଦିନ ଯାକ କରିନଥିଲ।
ମୁଁ ତମକୁ ମେସେଜ୍ କଲି ତମେ କିଛି ରିପ୍ଲାଏ ଦେଲନି ଆଉ
ଟାଇମ୍ ଟା ଥିଲା ତ କରିନଥିଲି ଆଉ।
କାମ ତ ଲାଗେ ଫ୍ରି ହେଲେ ସିନା କାହା ସାଙ୍ଗେ ଗୋଟେ କଥା ହବ ନାଇ କଣ। ଆଇ ତମେ ତ ବେଳେ ମେସେଜ୍ କରିଥିଲ ମୁଁ ଖାଇବାକୁ ଯାଇଥିଲି ଇ ଆରେ।
ଅ ହଁ ମୁଁ ତ କହିଲି ଦିନ ଜାଙ୍କ କାହିଁ କଲେନି ଆଉ କରିବି।
ହେ ହେ।
ଫରଛା ବି ଆଜି ବର୍ଷା ଟା ବି ପ୍ରବଳ ଆମଆଡେ ହେଇଛି।
ଭଗବାନ ବର୍ଷା କଥା କୁହନି ଏ।
ବ ବର୍ଷା ଆମ ଆଡେ ବେଶି ହେଇନି ହେଲେ ଯଉ କହୁନ ସୁୁଆତି କହିବିନି ଦାଦା ଶଶୁର ଙ୍କ ନାସୁ ହଁ ସୁ। ସୁଆତି ଆଉ ବସ୍ ମାନେ ଏବେ ଏତେ ପ୍ରକାର ହେଇଛି ଯେ ଆମ ବାଡ଼ି ପଟୁ ଆମ ଶାଗୁଆନି ଗଛ ଆମ ସଜନା ଗଛ ସବୁ ଉଡେଇ ନେଇଛି ଭାଙ୍ଗି ଦେଇଛି ବି ଆମ ସଜନା ଗଛ କ।
ଆମର ଇଆଡେ କେତେ ଯେତିକି ବର୍ଷା ସେତିକି ପବନ ସେତିକି ଘଡଘଡି ବି ବିଜୁଳି ପୁ ପୁରା ସପିସେଣ୍ଡ୍ ହଁ।
ଅଛି କିନ୍ତୁ ବର୍ଷାଟା ହେଇଛି ଆଁ ବର୍ଷାଟା ଅଳ୍ପ ହେଇଛି। ବର୍ଷା ଟିକେ ଜଷ୍ଟ୍ ମୁଁ ଦେଖିଛିି ଖାଲି ଛାତରୁ ପାଣି ବାହାରିଲା। ମୁଁ ବାହାରେ ବସିଲି ଯାଇକି ମତେ ବି ଡର ଲାଗିଲା ନାହି କିଛି।
ନାଇଁ ଆମ ଆଡେ ପୁରା ମାନେ ବଷ ପୁରା ଅଲଗା ପ୍ରକାର ଆଜି ହେଇଛି ପୁରା ପୁରା ମାନେ ଧୂଳି ଟାଇପି ର ଉଡିଲା।
ହାଁ ତାହେଲେ ପ୍ରବଳ ହେଇଛି ଆଉ ନାଇଁ କିନ୍ତୁ ସୁଆତି ଟା ପ୍ରବଳ ହେଇଛି। ଆମ ଆଡେ ସୁଆତି ଟା ପ୍ରବଳ ହେଇଯାଏ।
ଅ ହ ହୁଁ।
ଆଜି କଣ ରୋଷେଇ ରାତି କି।
ଆଜି ପକୁଡି ଛାଣିଥିଲି ଆଉ ଡାଲମା କରି ଦେଇଥିଲି। ଆଉ ଆଉ ମସଲା ତରକାରୀ ଆଉ କିଛି କଲିନି ଆଉ ଡାଲମା କରିଦେଇଥିଲି ଆଉ ପକୁଡି ଛାଣି ଦେଇଥିଲି ସେଇ ଆକୁ ଖାଇଲୁ ଆଉ। ତମର କଣ?
ଆମର ଆଜି ସେ ଯା ର ଜନ୍ମଦିନ ଥିଲା
ହଁ ଅ ହ
ହଁ ସେ ମାର୍କେଟ ଯାଇଥିଲା, ମାର୍କେଟ ରୁ ବରା ହେରିକା ଆଣିଥିଲା। ସେ ମୁଁ ଆଜି ସୋମବାର ମୁଁ ଖାଇଲିନି ଆଇ ମା, ବାପା, ଝିଅ, ସିଏ ମାମା ନିଜେ ଖାଇ ଦେଇଥିଲେ। ସୁ ସେ ତାଙ୍କର ସାଙ୍ଗର ସବୁ ଖାଇ ଦେଇଥିଲେ ତାପରେ ଏନା କେକ୍ ଫେକ କଟାହେଲା ଖାଇକି ଖାଇକି ସବୁ ଆଇସ୍କ୍ରିମ ଖାଇଛନ୍ତି, ଆଉ ରୋଷେଇ ହେଇଥିଲା ଯେ ସୋମବାର ସେକାସେ ମୁଁ ମୋ ପାଇଁ ଦିପଟ ପରଟା କରିଥିଲି, ରୁଟି ଆଉ ଉ ସୋଲାବୁଟ ତରକାରୀ କି ସିମେଇ। କରିଥିଲି ଇଏ ଏଇନାକେ ଷ୍ଟାଡିୟମ ରୁ ଆସିକି ଖାଉଛନ୍ତି। ଆଉ ଆମେ ସମସ୍ତେ ହେଇଥିରୁ ସମସ୍ତେ ଆଇସ୍କ୍ରିମ୍ ଫାଇସକ୍ରିମ୍ କେକ୍ ଫେକ୍ କଟା ହେଲା ତ ଖିଆ ହେ ଇଛି ଆଉ।
ଆଉ କେକ କଟା ହେଲା ଜନ୍ମଦିନ।
ହଁ ଅ
ଓ ହ। ତମର ଓହୋ ତାଙ୍କର।
ହୁଁ ଉ
ହ ଓ ହୋ
ହଁ ଆଜି ତା ଜନ୍ମଦିନ ଥିଲା ତ।
ଆଉ ଆଜି କଣ ତମ ହଜେବେଣ୍ଟ କଣ ଷ୍ଟାଡ଼ିୟମ ରୁ ଜଲ୍ଦି ଆସିଛନ୍ତି ଭାରି।
ଖେଳ ହଉନି ବଧେ? ଅଉ ଯଦି ବର୍ଷା ହେଇଯା ନା ଖେଳ ହଉନି ଆଇଲାଣିି ଭାରି, ଖାଇ ବସିଲେ, ଝିଅ କ ତ ତା ବାବାଙ୍କୁ ନେଇକି ଦଉଛି ଆଇସ୍କ୍ରିମ ହେରିକା କଣ?
ହୁଁ ହୁଁ ଆଇସ୍କ୍ରିମ କଣ କିଣିକି ଆଣିଥିଲ, ନା ଘରେ?
ନାଇଁ ଆଇସ୍କ୍ରିମ୍ କେକ।
ଓହୋ, ଆଇସ୍କ୍ରିମ୍ କେକ।
ହଁ ଏବେ ଗୋଟେ କେକ, ଏବେ ନୁ ନୁହଁ ଥରେ ଦି ଥର। ଏଇ ଆମ ଦିଅର ତା ଜନ୍ମଦିନ ମୁଁ ଦେଖିଥିଲି ଫାଷ୍ଟ ଟାଇ ଆଜି ସେ ସେକେଣ୍ଡ ଟାଇମ, ତଳେ କେକ ବସିଥିବ? ଉପରେ ପୁରା ଫୁଲ ଆଇସ୍କ୍ରିମ ଦିଆ ହେଇଥିବ ଗୋଟେ କେକ୍ ଟାଇପର, ଯେମିତି ଦିଆ ହୁଏ। ପୁରା ହେମିତି ଆଇସ୍କ୍ରିମ ଦିଆହେଇଥିବ, ଖାଲି ଉପରେ କ୍ରିମ ରେ ଲେଖାହବ ନା ଟା ଯେତିକି।
ଓହୋ ମାନେ ଏଇଟା ନୂଆ ବାହାରିଚି ବୋଧେ ଏ କେକେ ମୁଁ ତ ଫାଷ୍ଟ ଟାଇମ ଶୁଣୁଛି।
ନାଇଁ ଆଉ ସେଟା ପୁରା ଟୋଟାଲି, ତାକୁ ବାକି ଆଣ ତାକୁ ଅଧଘଣ୍ଟା ଭିତରେ ତୁ କାମ କରିବୁ, ମାନେ କାଟିକି ଖାଇବାର ଅଛି ଯଦି କେକ କାଟିବାର ଅଛି, ଦଶ ପନ୍ଦର ମିନଟ ଭିତରେ।
ଓହୋ, ନହେଲେ ମେଲ୍ଟ ହେଇଯିବ ଆଉ।
ହଁ ଶେଜ ପୁରା ବୋହି ଯିବ ସେଇଥିଲାଗି, ହଁ ମୁଁ ତ ଏ ଆଇସିକିର୍ମ ମତେ ଭଲ ଲାଗିଲା ନହେଲେ ମୁଁ କେ ଫେ ଏଇ ଯୋଉ ଜନ୍ମଦିନ ହଉ କି ଆରେ ଜସୁଝୁ କେକେ ଉରା ମୁଁ ଖାଏନି। ମୁଁ ଖାଏନି ମତେ ଭଲ ଲାଗେନି ଏ କ୍ରିମ ଟା ବି ମତେ ବେଶି ଅଡ଼ ଲାଗେ ମୁଁ ଜମା। ମୁଁ କିନ୍ତୁ ଆଇସ୍କ୍ରିମ୍ କେକ୍ ସକାଶେ ମୁଁ ଖାଉଛି।
ଅ ହୋ। ପୁଅ ଶୋଇ ପହିଲଣି ବା ହଁ ସିଏ ସେତିକି ବେଳେକୁ ତ ଶୁହେ ଏତିକି ବେଳେ ସାଢେ ନଅଟା ଆଉ। ନଅଟା ଏମିତି ଶୋଇବ ମୁଁ ଏ ବସେଇ। ହଁ ବସେଇଛି ଡାଲମା ସେ ମତେ କହିଲା ମମି ମୁଁ ଶୋଇବି ଶୋଇବି କାନ୍ଦିଲା ଯେ ତାକୁ ଆଣିକି ଶୁଆଇଦଲେ ଆଉ ତାପରେ ମୁଁ ଗଲି ସିଆଡେ ଖାଇଆକୁ।
ଓହଁ ଆମର ଚଞ୍ଚର ଶଇପଡୁଛନ୍ତି ଆମର ତ ଏଇଠି ଆମର ଟେମେଣା ଖଣ୍ଡକ କୁଆଡେ ଗଲା ହେଇଟି ତା ବାବା ସାଙ୍ଗରେ ଲାଗି କି ରୁଟି ବେଲୁଚି।
ସିଏ କେତେବେଳେ ଶୁହେ କୁହ ଟିକେ କୁହ?
ଏଗାରଟା ବାରଟା ବାରଟା ବାରଟାନ୍ତ ଏତ ରାତି ହଁ ଆଉ ତା ବାବା ତ ଏପର୍ଯ୍ୟନ୍ତ କାଟିକି କୋଆଡେ ଯାଇଛନ୍ତି ଗାଡି ହୁ ନେଇକି ସେ ଆସିନାହାନ୍ତି ସେ ତା ମାଆ ପାଖରେ ଯଦି ବେଶୀ ହଇରାଣ କରିବ ତା ମା ଆଣିକି ଆମ ପାଖରେ ଛାଡିଦେଇକି ଯିବୁ। ଏନ୍ତା ବାବା ଆଇଲେ ଯାଏ ଏଗାରଟା ବଟା ଯାଏ ହଁ ହଁ ତି ତି ସମସ୍ତେ ହଉଥିବେ। ଏଗାର ବାରଟାରୁ ଶୋଉଛି ଯେ ସକାଳ ନଅଟା ଯାଏଁ।
ଓହୋ ହଁ ଆଉ ଦେରି ରେ ଶୋଇଚି ଯାଉ
ନଅଟା ନଅ ବାଜିଲେ ସେ ଉଠୁନି।
ଆଉ ଟାଇମ ଟାକୁ ଟିକେ ଠିକ କରିବା କଥା ନା ଆଉ ଏତେ ଲଟରେ
ଟାଇମ୍ଟା ଠିକ କରିଆକୁ ସିଏ ଦି ତିନି ଘଣ୍ଟା ଚାରି ଘଣ୍ଟା ଖେଳିଲା କୁ ତାକୁ ନିଦ ଲାଗୁଛି। ସେ ଶୋଉନି ସଫିସିଏଣ୍ଟ।
ହଁ ହଁ।
ଦିଦି ଶୋଇ ପଡନ୍ତା ଘଣ୍ଟେ କି ଦି ଘଣ୍ଟା ତାହେଲେ ସେ ଖେଳନ୍ତା। ସେ ମୁଁ ଦେଖୁଛି ସେ ଜନ୍ମ ବେଳୁ ଶୋଇଲା ଦଶ ଦଶ ମିନିଟ୍ ପନ୍ଦର ମିନିଟ୍ ଅତି ବେଶୀରେ ବୁଢାବୁଢୀ ହେଲେ ଅଧଘଣ୍ଟେ ତାଠୁ ଅଧିକ ଶୋଇପାରୁନାଇଁ ସେ
ଏବେ ବି ସେଇଆ। ଆଉ ତାହେଲେ ରାତି ଯାକ ବି ହଇରାଣ କରୁଥିବ।
ନାଇଁ ରାତି ହେଲେ ହେଇ ବାରଟା ଉ ଠିକ ଶୋଇଲା ପରା ସକାଳ ନଅଟା ଯାଏ ସେଇଟା ସଫିସେଣ୍ଟ। ହଁ ଆଉ ନଅଟାରେ ଠିକ ନଅଟା ରେ ଉଠିବ। ଦଶଟା ଏଗାରା ଏଗାରଟା ବେଳକୁ ଦୁଇଘଣ୍ଟାରେ ଶୋଇବ ଯେ ପନ୍ଦର କୋଡ଼ିଏ ମିନିଟ୍।
ହେଲେ ଯାଇକି ଠିକ ତିନିଟା ଠିକ ସମତେ ଯେତେବେଳେ ଶୋଇବାକୁ ଯିବେ ସେତିକଳକୁ ଠିକ ଉଠି ପଡିବ। ତିନିଟା ଚାରଟା ବଳକୁ ଉଠିକି ଶୋଇବ ଯେ ଏଇ ଘଣ୍ଟେ ଯଉ ଦି ଘ ଘଣ୍ଟା ଟେକି ଦେଢ ଘଣ୍ଟା ସେ ଶୋଇଲା ହେ ସେ ଘଣ୍ଟା ଦେଢ ଘଣ୍ଟା ଶୋଇବ ଅତିବେଶୀରେ ନହଲେ ପଇଁଚାଳିଶ ଯଦି ଶୋଇବ ତାପରେ ଶୋଇଲା ଯେ ରାତି।
ଉଁ ହୁଁ।
ଆ ତା ଭିତରେ ଛୁଆ ଦେହ ପା ହେଲେ କୁ ଦିନ ଥକା ନାଇଁଲା ସେ ତା ସେଇ ହିସାବରେ ସେ ଟିକ ଯୋ କିନ୍ତୁ ମୁଁ ରେଗୁଲାରଲି ଅନଉଛି ସେ ଯେତିକି ଦି ପହର ଘଟା ଜିନି ଶୋଇଚି। ଶୋଇବାଟା ତାର ବହୁତ କମ ଏଇ ରାତି ଶୋଇବାଟା ଟିକେ ଶୋଇଉଛି ନହେଲେ ଦିନ ବେଳେ ଶୋଇବାଟା ଭାରି କମ।
ହଁ ହଁ। ତାର ଅଭ୍ୟାସରେ ହେଇଯାଇଚି ଆଉ ହଁ ହଁ। ଓହୋ ହଁ ଆସି ଖିଆ ପିଆ ଶୋଇଲେଣି ଆମ ସାନ ପୁଅ ଖାଉଛି ଆଉ ବାପା ଖାଉଛନ୍ତି ଆଉ
ତମ ଘରେ କେତେ ଜଣ ମଣିଷ ତ?
ଶାଶୁ ଶାଶୁର ଆଉ ମୋ ହଜବେଣ୍ଡ ମୁଁ ମୋ ଦିଅର।
ହଁ ତମେ ବଡ?
ହଁ ଦି ଝିଅ ବାହା ହେଇ ଯାଇଛନ୍ତି ଝିଅ ବଡ଼। ଝିଅ ବଡ ତା ପରେ ମୋ ହଜବ୍ୟାଣ୍ଡ। ନା ପା ବାହା ହେଇ ନାହାଁନ୍ତି।
ବାହା ହେଇନାହାନ୍ତି।
ଏତିକି ପରିବାର ଆଉ।
ହଁ ହେଲା ପାଞ୍ଚ ଛଅ ଜଣ ଆଉ ସେ ବାହା ହେଲେ ପୁଣୁ ହଁ ସିଏ ବାହା ହେଲେ ପୁଣି ତମେ ତିନି ଦୁଇ ପାଞ୍ଚ ଛଅ ଜଣ ତ ଆଉ ପାଞ୍ଚ ଜଣ କେନ୍ତି।
ମୋ ପୁଅ।
ହଁ ପୁଅ ସିଏ ମେମ୍ବର ଯେ
ହଁ ମେମ୍ବର ଯେ ଆଜ୍ଞା ଟିକେ ଛୁଆ ଛୁଆ ଟା ତାକୁ ମେମ୍ବର ରେ ନେଇନାହାନ୍ତି ଆଉ।
ଯାହା ହେଲେ ବି ଯାହା ହେଲେ ବି ସେ ମେମ୍ବର।
ହଁ ହଁ ହଁ ହଁ ହଁ ସେଇଟା ତ ଠିକ କଥା।
ହ
ଆଉ ସିଏ ବାହା ହେଇଗଲେ ଆମର ଟିକେ ପୁଣି ଟିକେ ଆଉ ଗୋଟେ ଆଉ ଜଣେ ବଢିଯିବ। ପୁଣି ତାଙ୍କର ଛୁଆ ହେଲେ ପୁଣି ସିଏ ହେଇଯିବ।
ହଁ ତମେ ଦିଅରଙ୍କୁ ଖୋଜା ଖୋଜି କଲଣି? ନା ବେଶ ଦିଅର ପାଇଁ ଖୋଜାଖୋଜି କଲଣି ନା ବୟସ ହେଇନି?
ଖୋଜା ଖୋଜି ବହୁତ କଲୁଣି ମିଳୁନି ଟୋଟାଲେ ଦେ
ଖୋଜା ଖୋଜି କରୁଚ ନା?
ହଁ। କଁ ମିଳୁନି ଟୋଟାଲେ ବହୁତ ମାନେ ଖୋଜା ଖୋଜି ହେଲାଣି।
ହ ହୁଁ
ଆଉ ତମର ତମେ କେତେବେଳେ ଖିଆ ପିଇଆ କରିବ?
ଆମେ ଖାଇସାରିଲୁଣି ବା ଆଜି କେ ମୁଁ ଖାଇସାରିଲଣି। ମୁଁ ଏଇ ସୋମବାର ସକାସେ ଆଁ ହଁ ମୁଁ ସିମେଇ କି ରୁଟି ଟିକେ ଆ ଆଇସ୍କ୍ରିମ୍ ଟିକେ ଖାଇଥିଲି। ଦୀପଟ ପରରଟା ଖାଇଦେଲି ଆଉ ଏଇତ ଖାଇ ବଇଚନ୍ତି ଆଈ ବସିଛନ୍ତି ଝିଅ ଟା ତା ମୋବାଇଲ ବି ଦେଖିବ ବୋଲି ତା ବାବାଙ୍କର ଗଲାଣି ଆ ହଁ।
ଝିଅ ମୋରି ସାଙ୍ଗରେ ସୁ ମୁଁ ଏଇ ଏଗାରଟା ସାଢେ ଏଗାରଟା ବାଟା ମୁଁ ଟିକେ ମୋବାଇଲ ଦେଖିଲେ ମୋ ପାଖରେ ସିଏ ଥାଏ ନା। ତାକୁ ଠିକ ରେ ନିଦ ହୁଏନି ଏପଟ ସେପଟ ହେଇ ହେଇ ଏଗାରଟା ସାଢେ ଏଗାରଟା ଏମିତି ଦେଖେଇକି ଶୋଇବ ଉଠିକି ତାର ସକାଳୁ ଛଅଟା
ଅହ ଛଅଟାରୁ ଉଠିକି ଟ୍ୟୁସନ୍ ଯାଉଚି?
ହଁ ଛଅଟା ପନ୍ଦର ଭିତରେ ଯାଇକି ଟ୍ୟୁସନରେ ଢୁକିବାର ଅଛି ଛଅଟା ବାଜିବ ଛଅଟା ଭିତରେ ସେ ତାର ଉଠିବ ତାକୁ ଡାକିଦେଲା ମାନେ ସେ ଥର ଥରକ ଉଠିକି ଆସିବ। କୋଉଦିନ ବେଶୀ ବାଧ୍ୟାଣିଆ ଲାଗିଥିବ ତାହେଲେ କହିବ ମମି ଆଉ ଦି ମିନିଟ୍ ଅନାଅ ନହେଲେ ନାହିଁ ଛଟରେ ସିଏ ତାର ଉଠିବ ମୁଁହ ଫୁହଁ ନିଜେ ଧୋଇବ ବ୍ରସ୍ କରିବ ହଁ ମୁଣ୍ଡ କୁଣ୍ଡେଇଆକୁ ଡାକିବ ମୁଁ ଶୋଇଥିବି ମତେ ଡାକିବ ମମି ଆସ ମୋ ମୁଣ୍ଡ କୁଣ୍ଡେଇ ଦବ। ଯଦି ମାଆ ଥିବ ତାହେଲେ ତମ କହିବ ମା କହିବ ନହେଲେ ଉଠେଇକି କୁଣ୍ଡେଇ ଦେଇକି ମୁଁ ମୋର ଉଠିକି ଆସିବି ଆଉ।
ହଁ ପୁଣି ଆଉ ଶୋଇଆକୁତ ଭଲ ଲାଗିବନି।
ନାଇଁ ନାଇଁ ମୁଣ୍ଡ ଟା କୁଣ୍ଡେଇ ଦେଲା ଖୁଣି ହେତେବେକୁ ନିଦ ଆଖିରୁ ଛାଡିଯାଏନା। ଆଉ ନିଦ ଲାଗୁଥିଲେ ବି ତ ଆଉ ଶୋଇପାରିବୁନି ଆଉ କଣ କରିବୁ ତାପରେ ତ ଉଠିକି ଆସିକି ବାସି କାମ ଆମର ଆମର ରାତିରେ ବାସନ ମଜା ହ
ଓହୋ ରାତିରେ ସବୁ ସାରିଦିଅ
ନାଇଁ ସାରୁନିଁ ରାତିରେ ବାସନ ହିଁ ମାଜୁନି
ଓ ହୋ।
ଆମେ ସକାଳୁ ମାଜୁ।
ହଁ ହଁ ଆମ ରାତିରେ ସବୁ କାମ ସରିଯାଏ।
ହଁ ତମେ ରୋଷେଇ ଘରେ ମାଜୁଛ ବୋଧେ ବେସିନରେ। ନାଇଁ ଆମେ ବାହାରୁକୁ ଆଣୁଚୁ ଆମର ଅଇଁଠା ବାସନ ରୋଷେଇ ଘରେ ପଶୁ
ଓହୋ।
ହୁଁ ରାତିରେ ଅଇଁଠା ବାସନ ଭିତରକୁ ପଶୁନି।
ଓହୋ ନହେଲେ ବେସିନି ଅଛି।
ଅଛି ରୋଷେଇ କିଚନ ରୁମ ହେରିକା ସବୁ ଭଲ ଅଛି ହେଲେ ଆମେ ଅଇଁଠା ବାସନ ମାଜୁନୁ ଭିତରେ।
ଓ ହୋ।
ଆମ ଘର ପାଖରେ ଗୋଟେ ସ୍ତ୍ରୀ ଲୋକ ଟେ ମରି ଯାଇଛି। କି ଛଅ ମାସ ସା ସାତ ମାସ ଖଣ୍ଡ ହେଇଯିବ।
ହଁ ହଁ।
ସ୍ତ୍ରୀ ଲୋକଟେ କିନ୍ତୁ ସେ ଦ ଦୌଡ଼ି ଦେଇକି ମରିଛି।
ଓହୋ ତମର ତ ଘର ପାଖରେ ତ ଡର ମାଡୁଥିବ ଯାହାବି ହେଲେ।
ପୁରା ଆମ ଘର ପାଖ ନୁହଁ ଆମ ପାଚେରୀ ଦେବାଲ କରଟା। ତାଙ୍କ ଘର ଟା ପୁରା ଲାଗିକି। ଆମ ଆମଠୁ ଆମ ଦେବାଲଟା ହାତେ ଛାଡିଛି ହାତ କି ଦି ହାତ ମତେ ମାନେ ଗୋଟେ ଗୋଟେ ଗଳି ଟାଇପ ର ଛାଡିଛନ୍ତି। କିନ୍ତୁ ଆମ ଦେବାଲକୁ ତାଙ୍କ ଘରଟା ପୁରା ଲାଗିକି।
ଓହୋ ଯାହାବି ହେଲେ ତ ପାଖାପାଖି ରହିଲେ ନା।
ପୁରା ପାଖାପାଖି କହୁଛି ଖାଲି ଆମ ଦେବାଲଠୁ ଆମ ଘରଟା ଯେତିକି ଛାଡିକି କିନ୍ତୁ ଆମ ଦେବାଲ ଟାକୁ ତାଙ୍କ ଘର ଟା ଗୋଟେ କାନ୍ଥ କହିଲା ଭଳିଆ।
ଓହୋ ଫ୍ୟାମିଲି ପ୍ରୋବ୍ଲେମ ପାଇଁ ବି ହେଇଯାଇଛି।
ହଁ ସେ ତାଙ୍କର ଆଗରୁ ସେତେବେଳେ କରିଥିଲେ ଆମର ଦିଆହେଇନଥିଲା ଦେବାଲ ଟା ଏବେ ଦେଇଛୁ ଆଉ। ଏଇ ଯୋଉ ଡର ଲାଗୁଛି ସେଇଥିଲାଗି ଆମେ ରାତିରେ ଯେମିତି ମାଜି ଦେଉଥିଲୁ ଆଉ ଡର ଲାଗୁଛି ଭଳିଆ କନ୍ଧିପଟକୁ ଆ ସେପଟ ସାଇ ଟିକି
ହଁ ହଁ।
ହୁଁ ବାସନ ଟା ନେଇକି ଦି ଯା ଯାକ ଖାଇକି ନେଇକିି ଥୋଇ ଦଉଛୁ କିନ୍ତୁ ଆଉ ମାଜୁନୁ ସକାଳେ ମଜା ମଜି ହୋଉଛି।
ହ ହୋ ଆଉ ଡର ମାଡିବନି ବୋପାଲୋ।
ହଁ।
ହୁଁ।
ହଉ ହଉ ହଉ ରଖୁଛି।
ହଁ ହଁ।